ହ
ନମସ୍କାର।
ନମସ୍କାର ଆଜ୍ଞା। ହଁ ଭଲ ଅଛି।
ହଉ ଆ ମୁଁ ଭଲ ଅଛି ମୁଁ ଏବେ ଜଣ୍ଡିଶ ରୁ ଉଠିଛି ମୋ ଦେହ ଟି ଖରାପ ଥିଲା ତ ମୁଁ ଏବେ ମେସିନ ଫେଡିସିନ କଣ୍ଟିନ୍ୟୁ କରୁଛି ମେଡିସିନ ଔଷଧ। ହେଲେ ଟିକେ ଅଧିକ ଖର୍ଚ୍ଚ ହଉଛି ଏବେ ଅର୍ଥନୀତି ସରି ଆର୍ଥିକ ପରିସ୍ଥିତି ବହୁତ ଖରାପ ଅଛି ତ ମତେ ପେପର ପକେଇବାକୁ ପଡୁଛି ଘର ଘର ବୁଲି। ଆଜ୍ଞା ଆ ଆ ଆପଣ ଆପଣ କେମିତି ଅଛନ୍ତି? ଆପଣଙ୍କ ଆର୍ଥିକ ପରିସ୍ଥିତି କେମିତି ଅଛି?
ହ ଆମ ଆର୍ଥିକ ପରିସ୍ଥିତି ବହୁତ ବଢିଆ ମାନେ ଦିନକୁ ଗୋଟେ ବେଳା ଖାଇବା ମିଳିଯାଉଛି ଆଉ କଣ ଦରକାର? ହ
ଆଜ୍ଞା ଆପଣଙ୍କ ସାଢେ ଟାୱାର ବହୁତ କମ୍ ଅଛି ବୋଧେ ଆପଣ ବହୁତ ସ୍ଲୋ କହୁଛନ୍ତି ମତେ? ଜିରୋ
ନାଇଁ ସେଇ ସେଇ ଦି-ଦିନକୁ ଗୋଟେ ବେଳେ ଖାଇବା ଖାଇ ହେଲେ ଯାହା ବାହାରେ ଯେମତି ସାଉଣ୍ଡ ବାହାରିବ ଆଉ
ଆଜ୍ଞା ଆଜ୍ଞା ଆପଣ ସକାଳେ ଦୌଡା ଦୌଡି। କରନ୍ତୁ ସକାଳୁ ଭୋରୁ ଉଠନ୍ତୁ ମେ ଡିକେସନ କରନ୍ତୁ ଫିଟନେସ ପାଇଁ ଆପଣ ଦୋଉଡ଼ିକି ଯାଇପାରିବେ।
ହଁ ହଁ ବୁଝିଗଲି ହଁ ଯୋଉ ଓପନ ଜିପ ବଗେରା ଅଛି। ସେ ହଁ ହଁ।
ଆଜ୍ଞା ଆଜ୍ଞା ହଁ ଆପଣଙ୍କ ହଁ ମାନେ - ଟାମ୍ ବର ଟେକି ଧରିବେ ପେନ୍େସ୍ କରିପାରିବେ ୱଟ ଲିଫ୍ଟ କରିପାରିବେ ଆପଣ ଆଜ୍ଞା।
ଆଜ୍ଞା ଆଜ୍ଞା ବହୁତ୍ ସାରା ମେସି ସିନ୍ ଗୁଡ଼ା ଅଛି ସେମେସିନ୍ ୟୁଜ କରିପାରିବେ ଫଳ ଜିନ୍ସ ଖାଇପାରିବେ।
ଆଜ୍ଞା ହଁ ବ୍ରେକଫାଷ୍ଟରେ ଆପଣ କଣ ନିଅନ୍ତି ଆପଣ ବ୍ରେ କସ୍ ଉପମା ଖାଇପାରିବେ ଇଟଲିି ଖାଇପାରିବେ ଯେମିତି ମୁଁ ଏବେ ଉପମା ନିଜେ ତି ନିଜେ ତିଆରି କରୁଛି। ମାନେ ଉପମା ପାଇଁ ସୁଜି ପ୍ରଥମେ ଆବଶ୍ୟକ ହଉଚି ତ ଆ ଆମପାଇଁ ସୁଜିକୁ ଭାଜିକି ରଖ ରଖୁଚୁ ତେଲରେ ତାପରେ ଅ ଭୁଷଗ ପତ୍ର, ପିଆଜ, ଜିରା ତତେଲରି ପକେଇ ଆଜ୍ଞା ଆଜ୍ଞା ଆଜ୍ଞା ହଁ। ଚିକେନ୍ ମସଲାବି ଆପଣ ସ୍ଵାଦ ଅନୁସାରେ ପକେଇ ପାରିବେ। ହଁ ଆଉ ଆପଣ ଛତୁଆ କେମିତି ହୁଏ ଜାଣିଛନ୍ତି ନାମୁଁ ଆପଣଙ୍କୁ ବତେଇବି ଛତୁଆବି ଖାଇପାରିବେ। ବହୁତ୍ ପ୍ରୋ
ନାଁ ନାଁ ହଁ ସେଥିରେତ ଛତୁଆରେ ବହୁତ୍ ସେତ ମାନେ ଟିକେ ଖାଇଦେଲେବି ପେଟ ଫୁଲ୍ ହେଇଯିବ। ସେପାଣି ପଡ଼ିଲେ ପେଟରେ ଫୁଲିଯାଏ ସେବଢ଼ିଆ ମାନେ ବହୁତ୍ ଲଙ୍ଗ ମାନେ କ କମ୍ କ୍ୱାଣ୍ଟିରୁ ଅଧିକ କ୍ୱାଲିଟି ମିଳିଯାଏ ଲଙ୍ଗ୍ ଲାଷ୍ଟିଂ।
ଆପଣଙ୍କ ଭାବନା ମୁଁ ବୁଝିପାରୁଚି ଆପଣ ଏମିତି ତଛତୁଆ କୋଉଥୁରୁ ତିଆରି ହୁଏ ଆପଣ ଆପଣ ଜାଣିଚନ୍ତି ଛତୁଆ କୋଉଠୁ ତିଆ ଆମେ ବେସନ ଯେମିତି ବୁଟରୁ ତିଆରି କରୁ ଆଜ୍ଞା ବୁଟରୁ ବୁଟ, ଚୁଡ଼ା ଗହମ ମିଶିକି ଛତୁଆ ତିଆରି ହୁଏ ଆପଣ ସ୍ଵାଦ ଅନୁସାରେ ଚିନି ଲୁଣ ପକେଇ ପାରିବେ। ଆଜ୍ଞ ହଁ।
ଆଜ୍ଞା ଆଜ୍ଞା ହଁ ସେଥିରେ ପକେଇକି ସ୍ଵାଦ ନିଜ ଅନୁସାରେ ବନାହବ। ଛ ହଁ ବାହାରୁ ଛତୁଆ ଆଣିକି ପଇସା ଖର୍ଚ୍ଚ କରିବା ବଦଳରେ ହଁ ନିଜେ ଘରେ ବନେଇ
ବାହାରେ ଖାଦ୍ୟବି ଭଲ ନୁହ ଆଉ ବାହାରେ କାହା ବହୁତ ରେଟ୍ ବଢିଗଲାଣି ମୋମୋ ଏବେ କଣ ପଚାଶ ଟଙ୍କା ହେଇଗଲାଣି। ଆଜ୍ଞା ତେଲ ଜିନିଷ ବହୁତ୍ ଚହି ହଁ କୋଲେଷ୍ଟ୍ରୋଲ ବଢି ଦଉଚି ଆଜ୍ଞା। ଏମିତି ମୋର ଜନ୍ଦିସ୍ ବି ହେଇଯାଉଚି ତମୁ ମସଲା ଫସଲା
ଚୁପ୍ ଗୁପଚୁପ୍ ପାଣିରେ ହଁ। ଗୁପଚୁପ୍ ପାଣି ସିଏବି ଖରାପ୍ ପାଣିସେ ସେ ତିରେ ହାତର ସ୍ଵାଦ ହାତର ସ୍ପର୍ଶ ଯାଦୁଇ ସ୍ପର୍ଶ ଦେଇକି ହଁ ହୁଁ ହୁଁ।
ଆଜ୍ଞା ଆପଣ ବୋଧେ ଗୁପଚୁପ୍ ଦୋକାନ ନେଯେବି ତିଆରି କରି ଆଜ୍ଞା ଆପଣଙ୍କ କିଏ ସାଙ୍ଗ ତିଆରି କରୁଥିବେ? ଆପ ଆପଣ ଏବେ କରୁଚନ୍ତି କଣ ମାନେ କିଛି ଇଏ ଆପଣ ସେ ଭଲ କାମ କରୁନାହାନ୍ତି ଇଏ ପ୍ରମୋସନ ଫ୍ରମୋସନ କଣ କରୁଚନ୍ତି ଆପଣ ଏବେ କଣ କରୁଛନ୍ତି କିଛି ପାଠ ପଢ଼ା ଅଛିକି?
ନା ଏବେ ଆମର ସେ ସେମିତି ଗୋଟେ ମଦ ଦୋକାନ ଗୋଟେ ଅଛି ବାସ୍।
ଆପଣ କିଛି ପାଠ ପଢ଼ାପଢ଼ି ନାହିଁ ଆପଣଙ୍କର ବି?
ନାଇଁ ପାଠ ସାଠ ନାଇଁ ଆମେ ପାଠ ଛାଡ଼ିଦେଇଚୁ ହୁଁ ହୁଁ ନାଇଁ ଆମେ ଦଶ
ଆଜ୍ଞା ଆଜ୍ଞା ମୁଁ ଏବେ ଜୟ ଅଁ ବି ଏସ୍ ସି କରୁଚିତ ମୁଁ ଆପଣଙ୍କୁ କହିଲି ମୁଁ ସେଥିପାଇଁକି ଛୋଟ ମୋଟ ଲୋ ଆପଣଙ୍କ ସହ କଥାକହିବିନି ଆପଣ ଦଶମ ଯାଏ ପଢିଛନ୍ତି ମୁଁ ବିଏ ସି କରଚି ଆପଣ ହଁ ତ ମୁଁ କଣ କହିବି ଆଉ ଆପଣଙ୍କୁ ଆପଣ କଲେଜ୍ ପରି ଗ୍ରାଜୁଏସନ୍ ପରି କେବେ ଚିନ୍ତା କରିଚନ୍ତି ଆଜ୍ଞା ଛ ଛଅ ଫୁଟ ଆପଣଙ୍ଗ ହାଇଟି କେତେ ମୁଦେ କଣ କରିବି ଗ୍ରାଜୁଏସନ ପରେ ଆପଣଙ୍କର କିଛି ଫ୍ୟୁଚର ବାହାରିଥାନ୍ତା ଆପଣ କିଛି ଏମ୍ ରଖିଥାନ୍ତେ ଆପଣ ଆପଣଙ୍କ ଏଟିଏମ ରେ ବହୁତ ସାରା ପଇସା ଥାଆନ୍ତା। ଆପଣ ଏବେ ମଦ ଦୋକାନକରିଛନ୍ତି ଆପଣଙ୍କୁ ଟିକେ ଲାଜ ମାଡୁଚି ଏ କଥା କହିବାରେ ନାଇଁ କିଛି ଲାଜ ନାଇଁ ମୋ ଭାଇ ବି ଗୋଟେ ମଦୁଆ ଥିଲେ ସେ ଏବେ ହିଁ ଏକ୍ସପେଡ କରିଯାଇଛନ୍ତି ତ ମୁଁ ଆଉ କଣ କହିବି ସେ ସାଇକେଲ ଚଲେଇ କି ମଦ ପିଉଥିଲେ ତ ସାଇକେଲ ରୁ ସେ ଗଳିକି ପଡି ଯାଇଥିଲେ। ତାଙ୍କ ବ୍ରେନରେ ମାଡ ହେଇଥିଲା ତ ହଁ ସାଇ
ହୁଁ ବୁଝିଲି ଆରେ ଆରେ ହୁଁ ଆରେ ଆରେ। ପୁରା ମାନେ ଗଭୀର ଆଘାତ ଓ ତମ ଫ୍ୟାମିଲିର ବହୁତ ବଡ଼ ଲସ୍ ଗୋଟେ ହେଇଥିବ ଜଣା ପଡ଼ୁଚି ତ ସେଥିରେ କିଛି ଭରଣ ହେଇପାରିଚି ଆରେ ଆଜ୍ଞା ଆଜ୍ଞା ଆରେ ଆଜ୍ଞା ଆପଣ
ସାର୍ ଆପଣଙ୍କୁ ଆପଣଙ୍କ ଦୟାରୁ ଯଦି ଆପଣ ଆପଣ ଯଦି ଯାହା ଦାନ କରିବେ ମୁଁ ଆଉ ମନା କରିବିନି ଆପଣଙ୍କୁ? ଆପଣ ଯାହା ଦେଇପାରିବେ ମତେ ଆଉ ଏବେ ତ ପରିବା ରେଟ ବହୁତ ହିଁ ଅ ଅଧିକ ଅଛି ଆଉ ମୋର ଜଣେ ବେପାରୀ ଭାଇ କଲ କରିଥିଲେ ଏବେ। ସେ କହୁଥିଲେ ତାଙ୍କର ପୋଟଳ ରେଟ କଣ ଅଶୀ ଟଙ୍କା ହେଇଯାଇଚି ଆଜ୍ଞା।
ହୁଁ ନିଶ୍ଚୟ ହଁ ସେ ମାର୍କେଟରେ ତ ସବୁଠୀ ରେଟ ବଢିଲାନି ତ ଏଗୁଡା କାଇଁ ବଢି ନାଇଁ ଆପଣ ମନ ଦୁକ୍ କର ମନ ଦୁକ୍ କରନ୍ତୁ ସେ
ଛାଡ଼ନ୍ତୁ ଆପଣ ଆଉ କଣ କରିବେ ଏବେ ମୁଁ ନୂଆ ଜିମ୍ ଖୋଲିଚି। ଜିମରେ ଏବେ ବହୁତ ସାରା ଇକୁଭୁମେଣ୍ଟ ଅଛି ଆପଣଙ୍କ ଫେବେରେଟ ଏକ୍ସ୍ ସାଇଜ୍ କଣ ମୁଁ ଜାଣିପାରେ? ମୋ କୋଡ ୱାର୍କ ଆଉଟ ଯେମିତି କରନ୍ତି। ଏ କ୍ରଂଚେସ୍ ବାଇ ସାଇକେଲ କ୍ରଞ୍ଚେଶ ଆଜ୍ଞା ଆଜ୍ଞା।
ହୁଁ ବାଇସେଫ୍ ଟାଇସେ୍ଫ।
ଆପଣ ସେ ପୁସ୍ ଅପ୍ ଫୁଲ ଅପ୍ ଛଡା ଆଉ କିଛି ଜାଣିଛନ୍ତି?
ନାଇଁ ମାନେ ନାଇଁ କିଛି ଜାଣିନାହାନ୍ତି।
ଆପଣଙ୍କୁ ଆପଣ ଯଦି ମୋଟା ହବାକୁ ଚାହୁଁଛନ୍ତି ତ? ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଗ୍ରହଣ କରନ୍ତୁ ଆଉ ଆପଣଙ୍କୁ ଆପଣ ଟିକେ ହାଇଡ୍ରେଟ ରହିବେ ଏଇ ଯୋଉ ଶରୀରକୁୁ ହାଇ ହା ପାଣି ଦରକାର ହଉଛି।
ପାଣି ଦରକାର ହଁ ଖରା ଦିନ ଚାଲିଛି ତ ଜଳୀୟ ଅଂଶ ନିହାତି ଦର
ସୂର୍ଯ୍ୟ ସୂର୍ଯ୍ୟ ଏବେ ତାଙ୍କ ମୁଡରେ ଅଛନ୍ତି ତ ଆପଣ ଟିକେ ଦେଖି କି ବାହାରିବେ ସନ୍ ନ ଲଗେଇବେ ଆପଣ ଛତା ନେଇପାରିବେ। ଆଉ ଆପଣ କଲେଜ ଆଜ୍ଞା ଆଜ୍ଞା। ଆଜ୍ଞା ହଁ ଉଦା ଗାମୁଛା ଗାଣ୍ଡୀରେ ମୁଣ୍ଡରେ ପକେଇଦେବେ। ଆଜ୍ଞା ଆଉ ଆପଣ କେମିତି କୁଆଡେ ଯାଉଚନ୍ତି ମଦ ଦୋକାନକୁୁ ଗାଡି ଧରି? କି ହର ଧରି ଆ ମାନେ ସାଇକଲରେ ଆପଣ ଆପଣ ଆପଣଙ୍କ କଥାରୁ ଲାଗୁନି ଆପଣ ଏତେ ମେଚର ହେଇଥିବେ।
ଏମାନେ ହଁ ଆମେ ମାଚୁଅର ଅଛୁ ସେମ ଯାଉ ମୋ ଘର କାମରେ ଇଏ ଦୁଇ ଚକିଆ ଯାନ ଅଛି ସେଥିରେ ଯାଏ ହାରି। ମଝିରେ ମଝିରେ ଆଉ ହଁ ସେମିତି। କଲେଜ ସମୟରେ ମଝିରେ ମଝିରେ ସେଟା ବି ଏସ୍ ସି ଇଏରେ ଆଉ ଓ ଆପଣ
ଛନ୍ତି।
ହଁ ସେ ପାର୍ଟ ଟାଇମ ଜବ।
ଆ ସେଇଟା ବି ଜବ୍ ଆପଣଙ୍କର ତ ସେ ଥ୍ରୀ କଣ କରିବାକୁ ପଡୁଛି? ମତେ କିଛି ସେମିତି ଜବ ନାହିଁ ମତେ ସରକାର
ହଁ, ନା ନାଇଁ କଲେଜ ଯିବାକୁ ପଡେ, କଲେଜ ଆସ୍ ପଡ଼େ ସେଭେଣ୍ଟି ଫାଇଭ୍ ପରସେଣ୍ଟ ଆଠନାସ୍ ଦରକାର ଟିକେ। ସେଭେଣ୍ଟି ଫାଇଭ୍ ପରସେଣ୍ଟ ଆଠନାସ୍ ପଡ଼େ। ହଁ, ଉ ଉ ପସ୍
ଆଜି ତା ଆଜି ଯାଇଥିଲେ, କଲେଜ ନା ଯାଇନାହାନ୍ତି ଆପଣ?
ହଁ, ଆଜ୍ଞା ଆଜି ଯାଇଥିଲୁ। କଲେଜ ଯାଇଥିଲୁ, ବର୍ଷା ହେଲା ଫେରିଆସିଲୁ।
ଆପଣଙ୍କୁ, ଆପଣଙ୍କୁ ଏ ଏତେ ସମୟ କେମିତି ମିଳୁଛି? ଯେମିତି କଲେଜ ଯାଇକି ପୁଣି ମଦ ଦୋକାନ ସମ୍ଭାଳିଆ। ନା ଆପଣ ପିଲା ରଖିଛନ୍ତି, କୋଉଠି ମଦ ଦୋକାନ?
ନା ସେ ସେ ମାନେ ଆମର ଫିଜିକାଲ୍ ବହୁତ। ମାନେ ଇଏ ଶକ୍ତି ଆମର ଅଛି। ଏସବୁ ଜିନିଷକୁ ସ ନାଇଁ, ରିିଲେସନ ନୁହଁ ଶକ୍ତି। ହେଲା, ଆମ ବଡିରେ ତ ଅଛି।
ହେ ଆଜ୍ଞା, ଦ ମୁଁଭ୍ ଭାଇ ବି ସେମିତି କହୁଥିଲେ, ତାଙ୍କର ବି ମଦ ପିଇକି ଏମିତି ହେଇଛି। ଆଉ, ମୁଁ କଣ କହୁଛି ଆପ୍ ମୋ ଭାଇ ଜଣେ ବହୁତ ବଡ, ହଁ ମୋ ଭାଇ ଜଣେ ବହୁତ ବଡ ଥିଲେ। ହଁ, ତାଙ୍କର ଲିଭର ଡ୍ୟାମେଜ୍ ଥିଲା। ହଁ, ଗ ଆଜ୍ଞା। ନା, ଲିଭର ଲିଭର ଖରାପ ହେଇଯାଇଥିଲା। ତ କଣ କରିବି ଆଉ କଣ କହୁଚ? ମୋର ଜଣେ ବାପା ବି ଥିଲେ, ତାଙ୍କ ଡାଇବେଟିସ୍ ଥିଲା।।
ବାପରେ! ମା ବିି ଥିବେ ତ ତମର ଗୋଟେ?
ନା, ମୁଁ ମାଙ୍କୁ ଦେଖିନି। ମା, ବହୁତ ଛୋଟ ବେଳୁ ଛାଡିକି ପଳେଇଥିଲେ ମତେ।
ଆଚ୍ଛା ଆଚ୍ଛା ମାଉସୀ ଘରୁକୁ।
ଆଜ୍ଞା, ଆପଣ ଏମିତି କଣ କହୁଛନ୍ତି କଥ୍ ଆପଣ ଦୟା ନାହିଁ
ନାଇଁ ନାଇଁ ନାଇଁ ମତ ଦୟା ଲାଗୁଚି, ନାଇଁ ଆପଣଙ୍କ ହଁ, ବୁଝିପାରୁଛି। ନାଇ ବହୁତ କଷ୍ଟଦାୟକ ଜୀବନ ଜିଉଛନ୍ତି, ଠିକ୍ କଥା ନାଇଁ-ଉଁ-ଉଁ ଆମ୍ ହଁ, ଆପଣ ଜଣା ପଡୁଛି। ହଁ, ଆପଣଙ୍କ କଥାବାର୍ତ୍ତାରୁ ଜଣା ପଡୁଛି। ହୁଁ, ହୁଁ।
ଆଉ ଚାଳିଶ ସେକେଣ୍ଡ ଟିକେ ରହିଯାଆନ୍ତୁ, ମତେ କାନ୍ଦ ମାଢୁଛି ପ୍ଲିଜ୍! ଦୟା କରି ଟିକେ କହୁନେ, ଆପଣଙ୍କର ଆପ୍ ଆପଣଙ୍କର ଗୋଟେ ସାଙ୍ଗ ଅ ହ ରା କେସ୍ ବୋଲି ଥିଲା ଆପଣ ଜାଣିଛନ୍ତି! ସେ ବି ମୋ ସହ ପକଉଛନ୍ତି ଆସିକି ଏଇଠି, ତାଙ୍କର ବି ପରିସ୍ଥିତି ବହୁତ ଖରାପ।
ଆଜ୍ଞା, ଆଜ୍ଞା, ନାଇ ମତେ ଲାଗୁଥିଲା ତାଙ୍କ ପରିସି ସ୍ଥିତି ବହୁତ ଭଲ ସିଏ। ସିଏ ମାନେ ବହୁତ ପିଲାଙ୍କୁ ସାହାଯ୍ୟ କରିଛନ୍ତି ଏମିତି। ମୁଁ ଜାଣିଆରେ, ବହୁତ ପିଲାଙ୍କୁ ସେ ମାଗଣାରେ ବହୁତ୍ ସେବା ଯୋଗାଇ ଦେଇଛନ୍ତି।
ଆଜ୍ଞା, ମୁଁ ଟିକେ ରଖୁଛି। ମୁଁ ଇମୋସନାଲ୍ ହେଇଗଲି। ଆଜ୍ଞା।
ହଁ, ହଁ, ହଁ ହେଲା ହେଲା ହେଲା।